ହୁଁ କହ ଏଇ ଏମିତି ବାହାରେ ବୁଲୁ ଥିଲେ ଆଉ ଭଲ ଲାଗୁନି ଯେ ପବନ ହଉଛି ବାହାରେ ଏମିତି ବୁଲୁଥିଲି ଆଉ ତୁ କଣ କରୁଛୁ?
ଆଡେ ଏଇ ସବୁ ପରିବା ପରିବା ଗଛ ଲଗା ହେଇ ତ ମୁଁ ଟିକେ ପ ପାଣି ଦଉଥିଲି ଆଉ ମୁଁ ଦେଖା କରେ କଣ କରୁଛି।
କି ଏମତି ଗଛ ମୂଳି ବସିଛି ଥଣ୍ଡା ଲାଗୁଛି ଯେ
ଅ ହଁ ତମର କଣ ଗଛ ଫ ଚ ଲଗେଇଛ ନା କ ବାରି ରେ।
ହଁ ଆମର ସବୁ ଗଛ ଆମ୍ବ ଗଛ ପିଜୁଳି ଗଛ କଦଳୀ ଗଛ ସବୁ ମାନେ ଯାହା ଫସଲ ସବୁ ଆମ ବାାଇରେ ହେଉଛି
ଆଉ କଣ ପନିପରିବା ଗଛ କଣ ଲଗେଇଛ କହିଲୁ
ହଁ ପନିପରିବା ଗଛ କୁନ୍ଦୁରିୀ ଆଉ ପୋଟଳ କାଙ୍କଡ ୁଡୁଙ୍ଗ ଭେଣ୍ଡି ଆଉ ହଉଛି ଲଙ୍କା ଗଛ ଲାଗିଛି ବାଇଗଣ ଗଛ ଲାଗିଛି ବୋଇତାଳୁ ଗଛ ଲାଗିଛି
ଏତେ ଜିନିଷ ଲାଗିଛି ଆଉ ଆଉ ଶାଗ ଫାଗ ଗଛ ଲଗେଇଛା କି ନାଇଁ
ହଁ ଶାଗ ଲାଗିଛି ଶାଗ ଟା ଆଗେ ମେନେ ନା ଆଉ
ହଁ ସେଇ ଆଉ ଆମର ବି ଲଗିଛୁ ଆଉ ଲାଗିଛି ଏତେ ଆଉ ସେ ମତେ ହେଇ କାକୁଡି ମଞ୍ଜି ଯି ରଖଥିବୁ ଦିଟା ଦବୁ ନା
ହଉ ନବୁ ଆଉ
ଆମର ବି ସବୁ ଲଗେଇଛୁ କେତେ ଗଛ
କଣ କଣ ଲଗେଇଛ
ଆମର ଭେଣ୍ଡି ଗଛ ଲାଗିଛି ଆଉ ଯୋଉ ଜହ୍ନି ଗଛ ଲାଗିଛି ଆଉ କୁନ୍ଦୁରି ଗଛ ବି ଲାଗିଛି କଦଳୀ ଅ ଗଛ ଲାଗିଛି ଆଉ ସା ଖଡା ଶାଗ ଯୋଉ ନୁହେଁ କି ଖଡା ଶାଗ ଲଗା ହେେଇଛି ବାଇଗଣ ଗଛ ଲାଗେଇଛି ଲଙ୍କା ଗଛ ବି ଲାଗିଛି ଟମାଟୋ ଗଛ ଲାଗିଛି
ହୁଁ ହୁଁ
ସେପଟେ ଯେ ଏବେ କଣ ଲଗେଇଛନ୍ତି ସବୁ କଣ ତ ଗୋଟେ ତଡା ତଡା ଲଗେଇ ବୋଇତାଳୁ ଗଛ ଲଗେଇଛନ୍ତି ଏମିତି ସବୁ ଲଗେଇଛନ୍ତି ଆଉ ମକା ଗଛ ବି ଲଗେଇଛନ୍ତି ଏମିତି ସବୁ ଲଗେଇଛନ୍ତି ଯେ ମୁଁହିଲି ଦେ କାକୁଡି ତୁ କହିଲୁ କାକୁଡି ଗଛ ଲଗେଇଛି ତ ଝୁଡଙ୍ଗ ଗଛ ବି ଆମର ଲଗା ହେେଇଛି ହଁୟା କା ମଞ୍ଜି ଦି ଟା ଦେଲେ ପତନ୍ତି
ହ ନବୁ ଆଉ ରଖିଥିବି ନବୁ ହବୁ ଆଉ
ହଁ ହଁ ତ ରଖିଥିବ ମୁଁ
ଆଉ ବିଲ ବାଡି ଚାଷ କରୁନ
ହଁ ବିଲ ଆଡିେ ଚାଷ ହଉଛି ଏଇ ଖରା ଏଥର ଏ ଏବ ବର୍ଷ ଏତେ ଯେ ଦେଖିଲା ବେଳୁ ଚାଷ ଫାସ ଖରାଡେ ଚାଷ ତଥାପି ଆମ ବିଲ ଫିଲ ଚାଷ ଫାସ କରା ହେେଇକି ସବୁ ଖତ ନେଇକି ସବୁ ପକା ହେଲାଣି ସବୁ ବିଲରେ
ହୁଁ
ଆଉ ଏବେ ତ ମୁଗ ଚାଷ ସରିଛି ମୁଗ ଆଣା ହେଇ ସାରିଲାଣି ଆଉ ତାପରେ ଏବେ ଧାନ ଫାନ ଚାଷ ହବ ଆଉ ସେଇଥିପାଇଁ ଖତା ଫତ ସବୁ ପଡ଼ିଲାଣି ଆଜ୍ଞା ଆଉ ତମର
ଆମ ଆଡେ ବି ତ ସେଇ ଏମିତି ଚାଷ ହଉଛି ବର୍ଷା ହଉନି ଯେ ମାନେ ମାଟିଟା ସିନା ଟିକେ ଓଦା ରହିଲେ ମାନେ ଚାଷ ପାଇଁ ଭଲ ହୁଅନ୍ତା ଲୋକମାନାନଙ୍କର ବି ସୁବିଧା ହୁଅନ୍ତା ତ ବର୍ଷା ତ ହଉନି ମୂଳରୁ ସେମିତିରେ ଚାଲିଛିିବ ଚାଷ ଆମ ଆଡ ବି ଚାଲିଛି ଅଧା ସରିଲାଣି ଆମ ବିଲ ଯୋଉଟା ସେଟା ଆମର ଗୋଟେ ବିଲ ଆମର ଚାଷ ପୁରା ହେଇଛି ବା ସେମାନୋନେ ଯୋଉ ଫସଲ କରିବା ପାଇଁ ମାନେ ଆମେ ଘରେ ଏତେ ଫସଲ ମାନେ ଏତେ ତ ହବ ବନନା ଛୋଟ ଜାଗାକୁ ଏତେ ହବନି ତ ଆମେ ବିଲ ଆଡେ କରୁ ଫସଲ
ହୁଁ
ଯୋଉ ହଉଛି ଆମେ ଚାଷ ହଉଛି କରିଛୁ କରିଛୁ ଖତ ଫତ ସବୁ ନେଇକି ପକେଇଛୁ ଆଉ କେତେ ଲଗେଇଲେ ସାର ଫାର ଦେଇ କି ଲଗେଇବୁ ଆଉ ବର୍ଷା ଟିକେ ହେଲେ ଆଉ
ଓ ହୋ ଆଉ ତମେ କଣ ଇଏ ଗଛ ଲଗେଇଛ ନା ଫଳ ଫଳ ଗଛ କଣ ଲଗେଇଛ
ଫଳ ଗଛ ସେଇ ଏମିତି କଦଳୀ ଗଛ ଲାଗିଛି ଆଉ ଅଙ୍ଗୁର ଲାଗିଛି ସେଉ ଲାଗିଛି ଡାଳିମ ଗଛ ଲାଗିଛି ଆଉ କଣ
ନଏଲେ ତମ ଆଡେ ସେଉ ହଉଛି ସେଉ ଗଛ ଲଗେଇଚ ଯୋଉ ହଉଛି ନା ନାଇ ହଉନି
ହଉଛି ନା ନା ଆମ ଆଡେ ହଉଛି ଚି ଆମର ସିଆଡେ ବିଲ ମାଟି ଟା ବହୁତ ଭଲ ନା ଆଉ ବାରିଗଛ ମାନେ ବାରି ଇଏ ସିନା ଭଲ ନୁହେଁ ହେଲେ ବିଲ ଗଛ ଟା ଭଲ
ଓହୋ ନାଇଁ ଆମର ଆମର ବି ଅଙ୍ଗୁର ଗଛ ଲଗା ହେଇଛି ମାନେ ଏଁ ଏମାନେ ତାକୁ ମଞ୍ଚା କରିକି ଭଲସେ ବାଗେଇ ବୁଗା ଦେଇଛନ୍ତି ସେ ହଉଛି ଅଳ୍ପ ଅଳ୍ପ ଛୋଟ ଛୋଟ ପୁରା ହଉଛି ଆଉ ଅଳ୍ପ ଅଳ୍ପ ହଉଚି ଉଁ ହଁ ପ୍ରଥମତ ଳେ ହେଇଥିଲା ଉ ଘରେ ଆଣିକି ତାକୁ ଠାକୁରଙ୍କ ପାଖରେ ଭୋଗ ଲଗେଇଥିଲେ ଆଉ ଏବେ ଯେତେ ତାକୁ କିନ୍ତୁ କାଟୁଛୁ ସେତେ ଆହୁରି ବଢୁଛି ବଢୁଛି ବଢୁଛି ମାଡୁଛି
ଭଲଲ ନା
ଆଉ ହଉଛି ସପେଟା ଗଛ ଲାଗିଛି ଲିଚୁ ଗଛ ଛ ଲାଗିଛି ଆଉ ଆତାପି ବୋଲି ଗୋଟେ ଜିନିଷ ଜାଣିଛୁ ନା ଆତାପି ଯୋଉ ଜାଣିଛୁ ନା କଣ କହିଲୁ ଯୋଉ ଇଏ କମଳା ଭଳିଆ କମଳା ତ ଛୋଟ ଛୋଟ ଆତାପି ଟା ପୁରା ବଡ ବଡ ହେଇଥିବ ସେଇଟା ଗୋଟେ ଆତାପି ଗଛ ଲାଗିଛି ଆଉ ଆଉ କମଳା ଗଛ ତ ଲାଗିଛି ପିଜୁଳି ଗଛ ତ ଲାଗିଛି କଦଳୀ ଗଛ ବି ତ ଲାଗିଛି ଏଇଟା ସବୁ ଲାଗିଛି ଚି ଆଉ ଆଉ ହଁ ଆଉ ଗୋଟେ ବଣ ଅଁଳା ଗଛ ଆମର ହେଇଛି ଅଁଳା ବି ହଉଛି ସେ ଥିରେ ବଣ ଅଁଳା ଜୋରେ ତାଖରୁ ଚୁ ଟି ଫୁଟି ଭଲ ରହିବା ପାଇଁ ଖାଆନ୍ତିନି ଚୁଟି ଫୁ ଗୋ ଟ ରେ ଲ ହଉଚି ୟ ହ ପାଇଁ ବି ଦେଖିଥିବୁ ଗୋଲ ଗୋଲ
ସେ ଛର
ହାଲୋ
କହ
ହଁ ବା ସେଇଆ କହୁଛି ଯୋଉ ସେଇ ଅଁଳା ତୁ ଆସିବୁ କେତେବେଳେ ଦେଖିବୁ ସେ ଯୋଉ ବଣ ଅଁଳା ଯୋଉ ଆମର ହେଇଛି ନବୁ ଦେଖିବୁ ମାନେ ଡାଳ ଖଣ୍ଡେ ନବୁ ବି ଲଗେଇବୁ କିନ୍ତ ଦେଖିବୁ ମୁଁ ତ ଦେବି ଖାଇବୁ ମାନେ ଏଟା ଟିକେ କଷା କଷା ଭଳିଆ ଲାଗିବ ହୁଁ ହୁଁ ବୁ ଏତେ ଖଟ ଲାଗିବନି ନାଇ ଖଟା ଟିକେ ଟିକେ ଲାଗିବ। କିନ୍ତୁ ସେଇରା କଣ କହିଲୁ ଖାଇଲେ ଚୁ
ଆଉ ମତେ ଦେଖିବା ଦବୁ ମୁ କୋଉଦିନ ଗଟେ ଗଲେ ଧରିକି ଆସିବି
ହୁଁ ସେଇଟା ବଢିଆ ସେ ଥରେ କଣ କହିଲୁ, ଆମେ ଉ ସେ ଯାଇଥିଲୁ ଗୋଟେ ଜାଗାକୁ ଯେ ସେଠି ଜଣେ ଭାଇ ହେବେ ସିଏ କଣ କରୁଥିଲେ ନା ଏଇ ତାଙ୍କର ସେଇପଟେ ଏଇ ଅଁଳା ଗଛଉୁରା ବଣ ଅଁଳା ଗଛୁରା ବହୁତ ହେଲା ଆମର ଏଇଟା ସେ ଛୋଟ ଛୋଟଛୋଟ ହଉଛି ତାଙ୍କର ସଇଟି ପୁରା ବଡ଼ ହରା ହେଉ ହଉଛି, ସେଟା କଣ ହେଲା ନା ସି ସବୁ କଣ କରନ୍ତି ନା ସେଟା ସବୁ ମଞ୍ଚେ ଝଡିକି ସବୁ ପଡେ ସେ ଜୋ ଝଡିକି ପଡେ ସେ ସବୁ ଜା ତାକୁ ଆଣନ୍ତି ଆଣି ତାକୁ ଭଲସେ ଧୋଇଦେବେ ଧୋଇ ଦେଇେଇ ତାକୁ ଏତେ ପୁରା ଫାଳ ଫାଳ ପିସ୍ ପିସ୍ ଚାରି ପିସ୍ ଭଳିଆ କରିଦେବେ କରିଦେଇ ତାକୁ କଣ କରିବା ନା ଯୋଉ ଗୁଡରେ ନୁହେଁ କି ତାକୁ ଗୁଡରେ ଗୋଳେଇଦବେ ବେଶୀ ନୁହେଁ ହାଲକା ଗୁଡରେ ଗୋଳେଇ ଦେଇକି ତାଙ୍କୁ କଣ କରିବା ନା ସବୁ ଜଣକ ଖରାରେ ଶୁଖେଇଦେବେ, ସେ ପୁରା ଭଲ ସେ ପୁରା ଖରାରେ ପୁରା କଟକଟ ହେଇକି ପୁରା ଶୁଖି ହେଲା ପରେ ସେଇଟା ସବୁ ଆମେ ହେଇଥିଲୁ ମୁଁ ଆଣି ଦେଇେଇଥିଲି ପୁର ତାକୁ ଖାଇବାକୁ ପୁରା ବଢିଆ ଲାଗିଲା ପୁରା, ମୁଁ ଯେତେ ଥର ଯାଉ ଆମକୁ ସେତେ ଥର ଦିଅନ୍ତି ସେଟା ବଢିଆ ଲାଗେ ମାନେ ଆଚାର ନୁହେଁ ମାନେ ଗୋଟେ ଏମତି ମିଠା ଚକୋଲେଟ ଭଳିଆ ଲାଗେ ଆଉ। ତୁ ଆସିଲେ ମୁଁ ତତେ ସେଇଥିରୁ ଦେବି ଆଉ କଣ କହ? ଆଉ କଣ କହୁଛୁ ଫୁଲ ଫୁଲ ଗଛ କଣ ଲଗେଇଛ?
ହୁଁ ଫୁଲ ଗଛ ବି ଲାଗିଛି ଭାବୁଛି ଯେତବେଳେ ବିଲରେ ଯେଉଁ ଚାଷ କଲେ ହଉଛି। ଭାବୁଛି ଫୁଲ ଚାଷ କରନ୍ତି।
ହଁ ଏଇ ଯେଉଁ ମାର୍କେଟରେ ଆମର ଫୁଲ ଫୁଲ ଯେଉଁ ବିକ୍ରି ଅଛି ଚାଲ ମିଶିକି
ମୁଁ ବି ତୋତେ ସେଇଟା କହିଥାନ୍ତି ହଁ ତୋତେ ସେଟା କହିଥାନ୍ତି। କରନ୍ତି କାଇଁ କହିଲୁ ଏତେ ଫୁଲ ବି ବହୁତ ଭଲ ଲାଗେ ଆମ ବାଇରେ ବି ଯାହା ଲାଗିଛି ସେଇ ମନ୍ଦାର ଗଛ, ଟଗର ଗଛ ଏଇରା ତ ଏମିତି ଲାଗିଛି। ଆଉ ଗୋଲାପ ଗଛ ଲଗେଇ ଯେ ମାନେ ମତେ ଠାକୁରଙ୍କୁ ବି ବହୁତ ଭଲ ଲାଗେ ମାନେ ତୁ ଜାଣିଥିବୁ ମାମାଙ୍କ କଳାକାର ହଉଛି ମନ୍ଦାର ଫୁଲ ପ୍ରିୟ ତ ମତେ ହଉଛି ଭଲ ଲାଗେ ଲାଗେ, ମୁଁ ସେଥି ଯୋଗୁ ଭାବିଛି ଏ ବର୍ଷ ଆମ ବିଲରେ ସବୁ ଗଛ ଚାଷ କରିବି ହଉଛି ସୂର୍ଯ୍ୟମୁଖୀ ଫୁଲ ଆଉ ସବୁ ମାନେ ଲଗେଇବାକୁ ଆ ହଁ
ମୁଁ କଣ କହୁଛି କହିଲୁ ଶୁଣୁ ମନ୍ଦାର, ଟଗର, କନିଆରୀ ଗୋଲାପ ଏାର ତ ସବୁଆଡେ ଲାଗୁଛି ଗୋଲାପଟା ହଁ ଛାଡ଼ ହଟ ଲଗେଇଲେ ହେବ କିନ୍ତୁ ଉଁ ମେନ୍ କଥା ହଉଛି ଗେଣ୍ଡୁ ଫୁଲ ବଡ ବଡ ଯୋଉ ଡାଲିଆ ଫୁଲ ଆଉ ଅଛି ଯୋଉ କହିଲୁ ସୂର୍ଯ୍ୟମୁଖୀ ଫୁଲ ଏଇ ସବୁ ଯୋଉ ଭେରାଇଟି ଭେରାଇଟି ସବୁ ଫୁଲ ସେଗୁରା ଲଗା ହେଲେ ଆମର ବେଶୀ ଲାଭ ହୁଅନ୍ତା ସେଇ ଯୋଉ ଫୁଲ ଗୁଡା ଆମକୁ ଗୋଟେ ପାଞ୍ଚ ଟଙ୍କା ଦଶ ଟଙ୍କାରେ ବିକ ବିକିଲେ ମାନେ ସେମାନେ ଅଧିକ ରେଟ ରେ ଆହୁରି ବିକୁଉଛନ୍ତି। କିନ୍ତୁ ସେଇରା ଆମକୁ ଲଗେଇଲେ ଭଲ ହୁଅନ୍ତା ଆଉ ଯୋଉ ଗୋଟେ ଏବେ ଦେଖିବୁ ନୀଳ କଇଁ ଗୋଟେ ନୁହେଁ କି ସେଇଟା ବି ଇ ମାନେ ପାଣି ଗୋଟେ ଯାଗରେ ରଖିକି ତାକୁ ପକେଇକି କରୁଛନ୍ତି ବଢିଆ ହଉଛି। ସିଇରା ବି ବହୁତ ରେଟ ତ ଆମକୁ ଗୋଟେ ଫୁଲ ଦୋକାନ ସହିତ ଆମେ ଆଗେ ଲଗେଇଦେଲେ ହେଲା ଲଗେଇଦବା ଗଛ ଗେଣ୍ଡୁ ଫେଣ୍ଡୁ ଗଛ ବି ଗେଣ୍ଡୁ ଫେଣ୍ଡୁ ଫୁଲଗୁରା ବି ପ୍ରାଏ ଟାଇମ ଲୋକ ଖୋଜୁଛନ୍ତି ନା
ହୁଁ
ଯଦି ଆମେ ଲଗାନ୍ତିେ ଆମ ବିଲ ଆଡେ ଯାଇକି ତାକୁ ଭଲସେ ସବୁ ବୁଜାବୁଜି କରିଦେବ ଚାରିପଟ ହେଲା। ଚାରିପଟ ବୁଜାବୁଜି କରଦେଇକି? କି ଲଗେଇଲେ କଣ କୁହନ୍ତା ନା ଗାଁରୁ ବି ଲୋକ ଯିଏ କିଣିକି ଆଣିବା କଥା ଆଣନ୍ତେ ଆଉ ନହେଲେ ଫୁଲ ଦୋକାନ ସବୁ ଯାଇକି ଆମେ ବୁଝନ୍ତେ ମାର୍କେଟରେ କିଏ ନବ କାହିଁକିନା ସେ ଶସ୍ତାରେ ଦେଲେ ସମସ୍ତେ ନେବେ ହେଲାକି ତ ହଉ। ହଉଛି ଆମେ ଯାଇ କରିକି କଲେ ଭଲ ଚାଲନ୍ତା।
କରିବା ନହେଲେ ସେ ସେଇା ଆଉ କଣ କରିବା?
ହଁ ସେ ଆଉ ତ ଏବେ ଆମେ କିଛି ମାନେ କଣ କହିଲୁ ଅଲଗା କିଛି କାମ ନାହିଁ ନା ଉଁ ତ ଏମିତି ଯୁଆଡୁ ହେଲେ ଏ ଆମର କଣ ଆମକୁ ତ ଏମିତିରେ ଭଲ ଲାଗ ଗଛ ଫଛ ଲଗେଇବା ପାଇଁ ଫୁଲ ଫୁଲ ଗଛ ଆମକୁ ସେଟା ଭଲ ବି ଲାଗିବ ପ୍ଲସ୍ ଇନ କମ୍ ବି ହବ ତ ସବୁଆଡୁ ହବ ହୁଅନ୍ତା ତ କଣ କହୁଛୁ।
କରିବା ଆଉ କଣ କହିବି କରିବା କିନ୍ତୁ ମୁଁ ବି ତ ଏ ବର୍ଷ ଭାବିଥିଲି କରିବା ପାଇଁ ତୁ ଯେହେତୁ କହିଲୁ ମିଶିକି କରିବା।
ହଁ ସେଇଆା ତ ମୁଁ କହୁଛି ଆଉ ହଁ ତାହେଲେ ଫୁଲ ଫୁଲ ମଞ୍ଜି ଯିବା ଥରେ ମାର୍କେଟରେ ଫୁଲ ଫୁଲ ମଞ୍ଜି ସବୁ ଗୋଟେ ଅଛି ମାର୍କେଟରେ ଗୋଟେ ସେ କିଛି ଗୋଟେ ଆଗକୁ ଗଲେ ଗୋଟେ ଦୋକାନଟେ ଅଛି ସେ ସବୁ ମଞ୍ଜି ରଖୁଛି ହେଲା।
ହଁ
ଆମେ ଯାଇକି ତା ପାଖରୁ ସବୁ ଫୁଲ ଫୁଲ ମଞ୍ଜି ନେଇ ଆସିଲେ ହୁଅନ୍ତା ନହେଲେ ଆମ ଏଇପଟେ ଆମ ଯୋଉ ବିଲ ଆଡେ ଗଲେ ଆଗକୁ ସେପଟେ ଗୋଟେ ଗାଁ ନାହିଁ ସେଇ ଯୋଉ ରେଲୱ ଯୋଉ ପଟେ ଯାଇଛି ଆଗକୁ ଗୋଟେ ଗାଁ ନର୍ସରୀ ଟା ସେଇଠି ଅଛି। ଗୋଟେ ନର୍ସରୀ ନାହିଁ। ଗଛ ଫଛ ସବୁ ବିକ୍ରି ହଉଛି ହଁ ହଁ ସେଇଠୁ ଯାଇକି ନହେଲେ ସବୁ ଗଛ ନେଇକି ଆସିବା ଆଉ କଣ କହୁଛୁ?
ହୁଁ ହୁଁ
ହଁ ଶୁଣ ତୁ ଫାଙ୍କା ହଁ କେତେବେଳେ ମୋତେ କହିବୁ? ଯିବା ଯାଇକି ନେଇକି ଆସି ଯିବା ନା କଣ
ହଉ ହଉ
ହଉ ହଉ ତାହଲେ ଏବେ ରଖୁଛି ଆଁ-
ହୁଁ ହୁଁ
ହ